ହାଲୋ।
ଆଜ୍ଞା ମ୍ୟାମା ମତେ ମାନେ ଗୋଟେ ନୂଆ ଫୋନ ନେବାର ଥିଲା। ମରୋଯେ ଏଇ ଫୋନ୍ ଟାକୁ ମୋର ଯେ ଏ ଫୋନଟା ମୁଁ ନେଇଥିଲି ମାନେ ତାର କିଛି ଆଉ ଟିକେ ଅବସ୍ଥା ଠିକ ନାହିଁ। ମୁଁ ସେରଲଡ ମାନେ ତା ଷ୍ଟୋରେଜ ତ କମ୍ ଆଉ ମତେ ଘରେ କିଣି ଦେଇଥିଲେ ମୁଁ ହେତଲେ ଜାଣିଥିଲିନି ବେଶୀ କିଛି ତ ଘରେ କିଣିି ଦେଇଥିଲେ ଗୋଟେ ଫୋନ। ତ କିଣି ସାରିଲା ପରେ ତା ତାପରେ ମୁଁ ଜାଣିନି ଯେ ତାଲେ ୟାର ଷ୍ଟୋରେଜ କମ୍। ୟାର ପ୍ରୋସେସିଂ ସ୍ପିଡ ବି ବହୁତ ସ୍ଲୋ ମୁଁ ଟିକେ ଗେମ୍ ଖେଳି ପାରନୁ କି କିଛି ମାନେ କାମ କରିପାରୁନି ଯାହା ମାନେ ସାମାନ୍ୟ ଫ୍ଲିପକାର୍ଡ ଆମଜନ ଖୋଲିଆକୁ ବି ବହୁତ ଲେଗ ହଉଛି ହେଙ୍ଗ ହଉଛି। ତ ମୁଁ ଗୋଟେ ନୂଆ ଫୋନ ନବାକୁ ଚାହୁଁଛି ତ କଣ କେଟା ଭଲ ରହିବ କିସ
ର ଫନ
ଆ ମାନେ ଆପଣ କଲ କଲେ ଶୁଭା ହାଲାନି ହେଲାଣି।
ମୁଁ କହିନିକି ଆପଣଙ୍କର ସେଇଟା କି କମ୍ପାନୀ ଫୋନ୍?
ମୋର ଏଟା ପୋକୋ।
ପୋକୋ ଫୋନ୍ ଆଚ୍ଛା ହଉ ତ ସେଇଟା ଆପଣ କଣ ପାଇଁ ନେଲେ?
ମାନେ ସେତେବେଳେ ସେ ଏକ ସିଚୁଏସନ ଥିଲାନି ମାନେ କଣ କହିବି ଗୋଟେ ଦରକାର ଥିଲା ତ ଗୋଟେ ନବାର ତ ଗୋଟେ କମ ଦାମିଆ ଦେଖି ଦେଖିକି
ବର୍ତ୍ତମାନ ଆପଣଙ୍କ ପାଖ ତାଙ୍କର ବଜେଟ୍ କେତେ ଅଛି ଆପଣ କେତେ ଭିତରେ ଫୋନ୍ ଗୋଟେ କିଣିବା ପାଇଁ ଚାହୁଁଛନ୍ତି।
ଆ ସେଟା ତ ମାନେ ଏବେ କିଛି ଠିକ୍ ନାହିଁ ବଜେଟ ବି ଠିକ ନାହିଁ କିନ୍ତୁ ବି କୋଡିଏ ହଜାର ଉପରୁକୁ ତ କୋଡିଏ ହଜା
ଛି
ହ୍ୟାଲୋ।
ହଁ ହ୍ୟାଲୋ।
ଆଜ୍ଞା ସେଟାତ ବଜେଟ କିଛି ଠିକ ନାହିଁ ମୋର ଆଉ କୋଡିଏ ହଜାର। କୋଡିଏ ହଜାର ଉପରେ ଟିକେ କୁହନ୍ତୁ।
ଆଚ୍ଛା ଦେଖନ୍ତୁ ଆପଣ ଯଦି ତିରିଶ ହଜାର। ତଳୁକୁ ଫୋନ ନେବା ପାଇଁ ଚାହୁଁଛନ୍ତି।
ଆଜ୍ଞା।
ତାହେନେ ଆପଣ ସାମସଙ୍ଗ ବି ଆଣିପାରିବେ।
ଆଜ୍ଞା।
ସାମସଙ୍ଗର ଏସ୍ ଟ୍ୱେଣ୍ଟି ଫୋର୍ ଟା
ନା ଟ୍ୱେଣ୍ଟି ଥ୍ରୀ ଏସ୍ ଟ୍ୱେଣ୍ଟି ଥ୍ରୀଟା ଆପଣଙ୍କୁ ଟ୍ରେନ୍ ଉଁ କେତେ ତିରିଶ ହଜାର ପାଖାପାଖି ଭିତରେ ମିଳିଯିବ।
ମ୍ୟାମ ଆପଣ ଯାହା କହୁଛନ୍ତି ସେଟା ଠିକ କହୁନାହାନ୍ତି।
ଏସ ଟ୍ୱେନ୍ତି ଥ୍ରୀ ତ ସତର ହଜାର ଉପରକୁ ଆପଣ କଣ କହୁଛନ୍ତି ତିରିଶ ହଜାର ତରକୁ।
ନାଇଁ ନାଇଁ ଦେଖନ୍ତୁ ଏ ଏସ୍ ଟ୍ୱେଣ୍ଟି ଥ୍ରୀଟା ଆପଣଙ୍କୁ ମିଳିଯିବ ଯେ ଅଫରରେ ଦୂର୍ଗା ପୂଜାରେ ଯଉ ଅଫର ପଡ଼େ।
ଆଜ୍ଞା।
ବିଗ୍ ବିଲିୟନ ଡେରେ ସେଥିରେ ଆପଣଙ୍କୁ ମିଳିଯିବ। ବାକି ତିରିଶ ରେ ମିଳିବନି? ପଇଁତିରିଶ ଆଡ଼େ ମିଳିଯିବ ଆପଣଙ୍କୁ।
ଆଜ୍ଞା।
ଆଉ ଆପଣ ଯଦି ହଁ ନେବା ପାଇଁ ହେଲେ ଆପଣ ରିଅଲମି ବି ନେଇପାରିବେ।
ଆଜ୍ଞା।
ଆଉ ଦେଖନ୍ତୁ ଏବେ ତ ଭିବୋର ଡିମାଣ୍ଡଟା ଏବେ ଅଧିକା ଅଛି ମାର୍କେଟରେ ମାନେ ଜେନ୍ ଜେଡ ର ପିଲାମାନେ ଟିକେ ବେଶୀ ପସନ୍ଦ କରୁଚନ୍ତି ଭିବୋର ଫୋନ୍ ଟା।
ହୁଁ ଉଁ
ତ ଆପଣ ସେଟା ବି ଚାହିଁଲେ ନେଇପାରିବେ। କିନ୍ତୁ ହଁ ସେଟାର ସେଇଟା ଟିକେ, ଅଧିକା ମାନେ ବେଶୀ ଦିନ ଲାଷ୍ଟିଙ୍ଗ କରିବନି ସେ ଫୋନ୍। ଆପଣ ଯଦି ଗୋଟେ ଭଲ ଗେମିଂ ପାଇଁ ଫୋନ୍ ନେବା ପାଇଁ ଚାହୁଁଛନ୍ତି।
ଆଜ୍ଞା।
ତ ଆପଣ ମୋଟରୋଲା ନେଇପାରିବେ ଯେଉଁଟା କିି ଜମା ବି ହ୍ୟାଙ୍ଗ ହୁଏନି ସେ ଫୋନ୍।
ଆଜ୍ଞା।
ଆଉ ଆପଣଙ୍କ ବଜେଟ୍ ଭିତରେ ବି ସେଟା ପଡିଯିବ।
ଆପଣ ଯେ କହିଲେ ଯେ ଜେନ୍ ଜେଡ ରୁ ପିଲାମାନେ ଭିବୋ ପସନ୍ଦ କରୁଛନ୍ତି ବାକି ସେଟା ବେଶୀ ଦିନ ଲାଷ୍ଟିଂ କରୁନି ତ, ତାକୁ ପସନ୍ଦ କି କେନେ କରୁଛନ୍ତି।
ପଚାରି କିି କହିବି।
ୟାଁତ୍
ତ ଆପଣ ଆପଣ ଯଦି ଆପଣଙ୍କ ବଜେଟ୍ ଭିତରେ ନେବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣଙ୍କ ମଟେରିଲ୍ ତା ଭଲ ହେବ, ଆପଣ ଯଦି ଗେମିଙ୍ଗ ପାଇଁ ବି ଚାହୁଁଛନ୍ତି।
ଦେଖନ୍ତୁ ମତେ ସବୁ ଦରକାର ଗେମମିଙ୍କ୍‌ ପ୍ରେସେନ ପ୍ରସେସିଂ ସ୍ପିଡ ବି ଟିକ ଭଲ ଦରକାର।
ତାହେଲେ ଆପଣ ସାମସଙ୍ଗ୍ ନେଇ ନିଅନ୍ତୁ।
ଦେଖନ୍ତୁ ସାମସଙ୍ଗ ମତେ ନବାର ଇଛା, ବାକି ସ୍ୟାମସଙ୍ଗ ଉଇଥି ଇମୋଠିଟାୱାର ପସନ୍ଦ ନୁହେଁ।
ଆପଣ ଗୋଟେ କାମ କରନ୍ତୁ ସେ ଏଇ ଯୋଉ କି ବୋର୍ଡ
ନା ଦେଖନ୍ତୁ ମୁଁ ସତ କହୁଛି, ମାନେ ମୋର ଯିଏ ଆ ଦେଖନ୍ତୁ ମୁଁ ଯେ ଏ ଛୁଆ ଏଣ୍ଡ୍ରଏଡ ଟା ଚଲାଉଛି ସେନ ମୁଁ ସେ ମୁଁ ସାମସଙ୍ଗ ଇମୋଜି ଆଇଫୋନ ର ଇମୋଜ ୟୁଜ କରୁଛି। ତ ଯଦି ଯଦି ମୁଁ ସାମସଙ୍ଗ ମୋବାଇଲ୍ ଟା ଆଣିବି ସେନ ମୁଁ ଆଇଫୋନ ୟୁଜ୍ କରିପାରିବିନି। ତ ସେ ସାମସଙ୍ଗ ଇମୋଜିଟା ମୋତେ ପସନ୍ଦ ନୁହେଁ, ସେଇ ପାଇଁ ଟିକେ ମତେ ଟିକେ କଷ୍ଟ କହିଛନ୍ତି ମାନେ ସାମସଙ୍ଗ ବହୁତ ବଢିଆ ହେବ, ମୁଁ ଜାଣେ ବାକି ତା ଇମୋଜି ପାଇଁ ମତେ ଟିକେ କଷ୍ଟ ହଉଛି ତାକୁ ନବା ପାଇଁ ଆପଣ ଆଉ କିଛି କହିପାରିବେ ମାନେ ଆହୁରି ବହୁତ ରୋକ ମୋବାଇଲ୍ ଅଛି। ଏକ ଓପୋ
ଖନ୍ତୁ ଆପଣଙ୍କ ଆପଣ ଏତେ କଥା ଆପଣଙ୍କୁ ବୁଝିିତେ ହବନି ଆ ଆପଣ ଗୋଟେ ମୋଟେରିଆଲର ଫୋନ୍ ନେଇ ଆସନ୍ତୁ ତା କି ବୋର୍ଡ଼ ଇମୋଜି ଷ୍ଟିକର ଉଁ, ଫଟୋ ଯୋଉ କ୍ୟାମେରା, ବ୍ୟାଟେରୀ ସବୁ ଠିକ୍ ଅଛି।
ହଁ
ହ ଆଉ ଏ ଧର ତଥାବି ହଁ ମଟ୍ରଲା ମାନେ କି ମଡେଲ୍ ଟା ଆଣିଲେ ଭଲ ହବ?
ତ ଆପଣ କଣ ନେଇତେ ଚାହୁଁଚନ୍ତି ଆଇଫୋନ୍?
ଉଁ, ମୁଁ ତ ଯଦି ମୋର ବଜେଟ୍ ଯଦି ବି ପଇଁତିରିଶ ହଜାର ହେଲା ତ ପଇଁତିରିଶ ହଜାର ପାଖାପଖି ର ଗୋଟେ ଭଲ ମଡେଲ୍ ଦେଖିକି ମୁଁ ସେଇଟା ଆଣିମି ଯେ ଆ
ଆପଣ କାମ କରନ୍ତୁ ତା ହେନେ ରିୟଲମି ନେଇ ଆସ ଶୁଣନ୍ତୁ ସେ ଦୋକାନ ବାଲା କୁ କହିବେ ରିଏଲମି ଗୋଟେ ଦେଇ ଦିଅନ୍ତୁ।
ଦେଖ ଦୋକାନ ଆଉ ଏଟା ବି ଗୋଟେ ବଡ ସମସ୍ୟା ଯେ ଯେ ମୋବାଇଲ୍ ଟା ଆଣିବି ଅନଲାଇନ୍‌ ରୁ ଆଣିମି ନା ଅଫଲାଇନ୍ ଦେଖନ୍ତୁ ଅଫଲାଇନ୍ ରୁ ଆଣିନେ ଆମର ଟିକେ ବେଶୀ ପଇସା ଖର୍ଚ୍ଚ ହେଇପାରେ। କିନ୍ତୁ ଯଦି ଆମେ ଅନଲାଇନ୍ ରୁ ଆଣିବା ଅଫର୍ ଥିବ ଯଦି ତାର ଟିକେ କମ ଦାମରେ ଆମେ ଆଣିପାରିବା। ବାକି
ଆପଣ ଯଦି ଅଫଲାଇନ୍ ର ଆଣିବେ ତାନେ ଆପଣ ଭଲସେ ପ୍ରଡ଼କ୍ଟ ଟା ଦେଖିକି କଣ ରିଫେଟ୍ ଫେଟ୍ ସବୁ ଦେଖିକି କରି କୁରାଇକି ଆଣି ପାରିବେ। କିନ୍ତୁ ଆପଣ ଯଦି ଅନଲାଇନ୍ ରୁ ଆଣିବେ ହଁ ଆପଣଙ୍କୁ କମ ତ ବଜେଟ୍ ଲାଗିବ। କିନ୍ତୁ ଯଦି ବାଇଚାନ୍ସ ଅନଲାଇନ୍ ଫ୍ରଡ଼୍ ହେଲା ଆପଣଙ୍କର ଯଦି ଫୋନ୍ କିଛି ମାସ ପରେ ହେଙ୍ଗ୍ ହେଲା, ଖରାପ ହେଲା, କିଛି ଖରାପ ପ୍ରଡ଼କ୍ ପଡ଼ିଥିବ। ତାହେନେ ଆପଣ ଯଦି ଆପଣଙ୍କ ରିଟର୍ଣ୍ଣ ଅପସନ୍ ନଥିବ ତାହେନେ ଆପଣ କଣ କରିବେ?
ଦେଖନ୍ତୁ ରିଟର୍ଣ୍ଣ ଅପସନ୍ ଥିବନି କିଏ କହିଲା ଯଦି ଆପଣ ଗୋଟେ ମୋବାଇଲ୍ ଆଣୁଚନ୍ତି ତ କମ୍ପାନୀ ତରଫରୁ ଥାଏ ଗ୍ୟାରେଣ୍ଟି। ଯଦି ସେ ତ ମୋ
ଗ୍ୟାରେଣ୍ଟି ଦବ ଯେ କିନ୍ତୁ କେତେ ଦିନ କଣ ବର୍ଷେ ଯାଏ ଗ୍ୟାରେଣ୍ଟି ଦବ? ଆପଣଙ୍କ ର ଯଦି ବର୍ଷେ ପରେ ସେ ଫୋନ୍ ଟା ଖରାପ ହବ ତାହେନେ ଆପଣ କଣ କରିବେ?
ସେଇଟା ହୋଉଚି କଥା ବର୍ଷେ ପରେ ତ ହେନେ ଦୁକାନ ଦେଖେଇତେ ହବ। ହଁ ବାକି କିନ୍ତୁ ବି ଦୁକାନ ଅଫଲାଇନ୍ ରୁ ଆଣିନେ ବହୁତୁ ଘିନ ଏ ପଇସା ମାଗୁଚନ୍ତି ଡିମାନ୍ କରୁଛନ୍ତି ତ
ତ ତାନେ ଗୋଟେ କାମ କରନ୍ତୁ।
ହୁଁ
ଆପଣ ଫ୍ଲିପକାର୍ଟ ର ଯେ ବିଗ୍ ବିଲିୟନ୍ ଡେଜ୍ ପଡ଼ିବ।
ଆଜ୍ଞା।
ସେଇଥିରୁ ନେଇ ଆସନ୍ତୁ। ନହେନେ ଚୋର ବଜାରରୁୁ ଯାଇଁକି ନେଇ ଆସନ୍ତୁ।
ଚୋର ବଜାର ଦେଖନ୍ତୁ ଫାଷ୍ଟ କଥା ମୁଁ ସେଠିକି ଯାଇପାରିମିନି ବହୁତ ଦୂର୍। ଦିଦିର ଆଉ ଯଦି ବି ଗନି ସେଠି ସବୁ ଇଲେକ୍ଟ୍ରିକ ଜିନିଷ କିଣିବା କଥା ନୁହେଁ। ସେଇ ଇଲେକ୍ଟ୍ରିକ ଜିନିଷର ସେଇଆ ସବୁ ବଢେଇଚନ୍ତି। ଆପଣ ସେଠି କିଛି ଯା ପେଣ୍ଟ ଆଣିପାରିବେ ତ ଆଣିପାରିବେ। କି ବାକି ଜାମା ପେଣ୍ଟ ବି ବହୁତ ଖରା ବି ଥାଏ କାହିଁକନା ଯେମନି ମୁଁ ବି ଜାଣିଚି ଥରେ ଦିଥର ପିନ୍ଥିବେ। ସେଇ ଜାମାକୁ ସେ ସେଠି ସେଲ କରାଯାଏ ତ ଲୋକମାନେ ସେଟାକୁ ବି କିଣି ନିିଅନ୍ତି। ତ ଏଇ କିଛି ସେଠି କିଛି କିଣିବା କଥା ତ ନୁହେଁ। ଲଜିିକାଲି ବାକି ଲୋକ ମାନେ କିଣୁଛନ୍ତି ଆଉ।
ଆଛା।
ନାଜ୍ଞା।
ହୁଁ ସେମିତି କହିବାକୁ ଗଲେ। ସେଠୁ ତାହେଲେ ଜାଇ କଲିକତାରୁ ଜନ ଧର ଜଣେ ଦୋକାନୀ। ତ ଧର ଚୋରବ ସିଏ ଆଉ ତ ଆଉ ଏତେ କଥା ବୁଝିବନି ନା କି ଇଏ ସବୁ ହଉଛି କି କଣ। ସେ ଧର ସେଇଠୁ କିଣି ଆଣିଲା ଡ୍ରେସ। ଆପଣ ଭଲ ଦୋକାନ ଦେଖିକି ସେଠୁ ଜିନିଷ କିଣ ନେଲେ।
ନିଆ।
ତ ସେଇ ପ୍ରଡକ୍ଟା ଆପଣ ଇନ ଡାଇରେକ୍ଟଲି ପିନ୍ଧିଲେ ନା ନାହିଁ।
ହୁଁ ସେଟା ମୁଁ ମୋ
ସେ ନେଗେଟିଭ୍ ଏନର୍ଜି ତ ଆପଣଙ୍କ ପାଖକୁ ବି ଗଲା।
ସେଟା ବାକି ମୁଁ ଜାଣିିନାହିଁ ନା ଯଦି ସେ କ ଆସିଲା ସୁ ଭାଗ୍ୟ ସେଟା କିଛି କଇହବନି ବାକି ଆମେ ଯଦି ନିଜେ କି। ତାକୁ ଆଣୁଚେ ସେଟା ଆମେ ନିଜ ଭାଗ୍ୟ ଆମେ ନିଜେ ଖରାପ କରୁଚେ।
ହଉ ଆପଣ ତାହେଲେ ଆପଣଙ୍କ ଭାଗ୍ୟ ଖରାପ। କରନ୍ତୁନି ଆପଣ ରିଏଲମିର ଗୋଟେ ଫୋନ ନେଇ ଆସନ୍ତୁ।
ଆଜ୍ଞା ମୁଇଁ ଭାବୁଛି‌ ଯେ ରିଅଲମି ଟା ଆଣିବା ଟିକେ ଭଲ ରହିବ ମଟରୋଲା ମତେ ତ କେମେରା ଡିଜାଇନ ଟା ଭଲ ଲାଗେନି। ତ ଦେଖିବା ଆଉ ରିଏଲମିଟ ଆଣିବା ଆଉ।
ଆଚ୍ଛା ଠିକ୍ ଅଛି।
ଆଜ୍ଞା।